ନମସ୍କାର କେମିତି?
ହୁଁ, ବସିଚି ଛାତ ଉପରେ। ଛାତ ଉପରେ ବସିଛି।
ଆଉ ଖାଇବା ପିଇଆ ସରିଲାଣି ନା ସରିନି?
ହଁ ଖିଆପିଆ ସରିଗଲାଣି ମାନେ ଆଜି ବର୍ଷା ଟିକେ ହଉଥିଲା। ବହୁତ ଶୀଘ୍ର ଖାଇଦେଇକି ମାନେ ମୁଁ ଦିଥର ଶୋଇକି ଦି ଘଣ୍ଟା ଉଠି ସାଇଲିଣି।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା ଆଉ। ମୁଁ ଏଇ ବାହାରେ ବୁଲୁଛି ଆଉ ଖାଇ ପିଇକି। ଆଉ ଏଇ ବାହାରେ ବୁଲୁଛି ଥଣ୍ଡା ହାୱା ଦଉଚି ଆମ ଏପଟେ ବି ସେଇ ବର୍ଷା ହେଇଥିଲା। ଆଉ ଏବେ ଏଇ ବାହାରେ ବୁଲୁ ଛି ଆଉ ଥଣ୍ଡା ଲାଗୁଛି ବି ବହୁତ ଭଲ ଲାଗୁଛି ବାହାରେ ବୁଲୁଛି।
ଖାଲି ନିଦ ପୁରା ପ୍ରବଳ ହବ ମାନେ ଏତେ ଥଣ୍ଡା ଲାଗୁଛି ଭଲ ବି ଲାଗୁ
ହଁ ଭଲ ଲାଗିଲା ପୁରା ବହୁତ ଗରମ ଲାଗୁଥିଲା କାଲି ଠାରୁ ଆଜି ବି ସକାଳେ ବହୁତ ଖରା ଇଏ ଏମିତି ଥିଲା। ଆଉ ଭଲ ଲାଗୁଛି ସି ମାନେ ଏବେ ଇଏ କରିକି।
ପାଗ ଭଲ ଅଛି। ଆଜି ଖାଇବାରେ ତମର କଣ ହେଇଥିଲା?
ଖାଇବାରେ ଏଇ ତ ହଷ୍ଟେଲ ଖାଇବା ଅ ହେଇଥିଲା ଏଇ ଅଣ୍ଡା ଆଉ ଯୋଉ ତକାରୀ ହେଇଥିଲା ଆଉ ମିକ୍ସ ହେଇଥିଲା ଏମିତି ହେଇଥିଲା ଆଉ ତମର କଣ ହେଇଥିଲା ଖାଇବାରେ?
ଭେରି ସିମ୍ପଲ ମାନେ ଆ ପଖାଳ ଭାତ ଯେମ ତି ଦିନରେ ଯୋଉ ଅ ଭାତ ରନ୍ଧା ହେଇଥିଲା ତାକୁ ପାଣି ପୁରରେଇକି ପଖଳା ହେଇଥିଲା ତା ସହିତ ଆଳୁ, ରସୁଣ, ପିଆଜ ଆଉ ଆମ୍ ବୁଲ ଦେଇକି ଏ ମାନେ ସେ ଦଳିକି ଖାଆନ୍ତି।
ହଁ ହଁ ହଁ ବହୁତ ଭଲ ଭଲ ଭଲ ମାନେ ଘରେ ବି ଆମେ ଯେତେବେଳେ ବି ଘରକୁ ଯାଉ ଇଏ କରୁ ଏଇଟା ବି ଖାଉ ଭଲ ଲାଗେ ବହୁତ ବି ଭଲ ଲାଗେ।
ମତେ ତ ଭଲ ଲାଗେ ଆଳୁ ସହିତ ଆମ୍ବୁଲ ତକାରୀ କରିକି ଖାଇଲେ ନହେଲେ ଆଳୁ ସହିତ ଏମିତି ପୋଡି ପୋଡା ଆଳୁ ସହିତ ଦଳିକି ଖାଇଲେ ଭଲ ଲାଗେ ଆଜି ରବିବାର ଥିଲା ଆମର ଆ ଆଇଁଷ ଘରେ ହେଇଥିଲା। ସମସ୍ତେ ଆଇଁଷ ଖାଇଲେ ମୁଁ ଖାଏନି ରବିବାରେ ଆଇଁଷ।
ଆଚ୍ଛା ଭଲ ଭଲ ମାନେ ଆମିଷ ମାନେ ଖାଲି ବାର ଇଏ କରନ୍ତି ନାଇଁ? ଆଉ ସବୁ ବାରରେ ଖାଆନ୍ତି ଆଉ।
ନାଇଁ ସୋମବାର ଖାଏନି ମଙ୍ଗଳବାର ଖାଏନି ଗୁରୁବାରେ ଖାଏନି ଶନିବାରେ ଆଉ ମ ଝିରେ ଯୋଉ ଗୋଟେ ବାରେ ଶୁକ୍ରବାରେ ରହିଲା
ଆଛା ଆଛା ଆଚ୍ଛା ଆଉ ତମ ସେପଟରେ କଣ ପର୍ବପର୍ବାଣୀ କଣ ସବୁ ପା ଭଲ ପାଳନ କରନ୍ତି?
ଆମର ସବୁ ପର୍ବ ପାଳନ କରନ୍ତି ଆମର ତ ଯେମିତି ଓଡିଆ ବର୍ଷକୁ ବାର ମାସରେ ଯେମତି ତେର ପର୍ବ।
ହଁ ହଁ।
ଏବେ ବି ଏଇ ମାସରେ ରଜ ଯାଇଥିଲା ରଜ ଏବେ ତ ର ଜ ମହୋତ୍ସବ ମାନେ ଚାରିଆଡେ ପୁରା ସେଲିବ୍ରେସନ ଯେମତି କରୁଛନ୍ତି ନା।
ହଁ ହଁ।
କିନ୍ତୁ ଆଗେ ଯେମିତି ରଜ ଥିଲା ଆମେ ଆମ୍ବ ଗଛ ପାଖରେ କି ଏଇ କଇଁଆ ଗଛ ପାଖରେ ସମୟ କଟି ଯାଉଥିଲା ଆଉ ସେମିତି ଲାଗୁନି ଯେମ୍
ହଁ ଆଗ ପରି ହଁ ଆଗ ପରି ତ ପାଳନ ହଉନି ଯାହା ବି ହଉଚି ସେଇ ଇଏ ରେ କରିବାକୁ ପଡୁଛି ଆଉ ଆଉ କଣ ରଜରେ କଣ କେମିତି କର ଇଏ କର ସବୁ? ହ
ରଜରେ ରଜ ତିନି ଦିନି ଯାକ ତ ମାନେ ସ୍ତ୍ରୀ ଲୋକ କଣ ଝିଅ ମାନେ କଣ ଯେମତି କି କଟାକଟି କରନ୍ତିନି। ତା ପୂର୍ବ ଦିନ ଯାହା ବି କରିକି ରଖିଥାନ୍ତି ତିନି ଦିନି ଯାକ ସେରାକ ଖାଆନ୍ତି। ଆଉ ବହୁତ କିଛି ଯୋଉ ବାରନ୍ତି ରଜରେ ପୁଅ ପିଲାମାନେ କଟାକଟି କରନ୍ତି କି ନଲେ। ଉ ମସଲା ବାଟିକି ରୋଷେଇ କରନ୍ତି ଏମିତି ସବୁ ନା ତାପରେ ଲାଷ୍ଟ ଦିନ ଗୋଟେ ଭୂମି ପୂଜା ହୁଏ।
ହଁ ଭୂମି ପୂଜନ ଯେଉଟା ହୁଏ ହଁ। ଆଚ୍ଛା ଆଛା ଆଛା ଆଚ୍ଛା ଆଛା ଆଉ ତମ ସେପ ପଟେ ଦୋଳ ପୂର୍ଣ୍ଣିମା ଭଲ ହୁଏ ଦୋଳ ଯାତ୍ରା ଯୋଉ ଆମର ମେଳନ କୁହାଯାଏ।
ଦୋଳ ଯାତ୍ରା ମାନେ ଦୋଳ ଯାତ- ତ୍ରା ଏଇନା ମାନେ ଉଁ ବଢିଆ ହଉଛି।
ଆଚ୍ଛା ଆଚ୍ଛା ଆଚ୍ଛା କଣ କେମ କଣ କେମିତି କଣ କେମିତି କରନ୍ତି ପାଳନ କରନ୍ତି।
ଦୋଳ ପର୍ବରେ ତ ଯେମିତି ମେଲଣ ହୁଏ ଆଉ। ଆ ଏବେ ତ ମେଲଣ ମାନେ ଏମିତି କରୁଛନ୍ତି ଆଗେ ଏତେ କରୁନଥିଲେ। ଏଇନା ସେ ଯୋଉ ନୂଆ ସବୁ ବାହାରିଚି ଯୋଉ ସିଂହ ବାଜା ଫାଜା କଣ। ସବୁ ଆଣିକି। ପୁର ଉଁ କିନ୍ତୁ ହଁ ଛୋଟ ବେଳେ ଯେମ ତି କିନ୍ତୁ ମେଲଣ ଲାଗୁଥିଲା ଏଇନା ଏତେ। ହେଇକି ବି କାଇଁକି କି ମତେ କାଇଁକି ସବୁ ଯେମିତି ଫିକା ଫିକା ଲାଗୁଛି କଣ ପାଇଁ କେ ଯାଣି।
ଆଚ୍ଛା ଆଛା ହଁ ଧୀରେ ଧୀରେ। ଯୋହାବି ଆମର ସଂସ୍କୃତି ରହୁଛି ଧୀରେ ଧୀରେ ଲୋପ ପାଇ ଯାଉଛି। ଆଉ ଏମିତି ଚାଲିଛି ଆଉ କିନ୍ତୁ ଆମ ମାନଙ୍କ ଉପରେ। ଅଧିକା ଇଏ ରହେ ଯେ କଣ କରୁଛନ୍ତି କଣ ନାଇଁ ଆଉ
ହୁଁ ହୁଁ ଆଉ ତାପରେ ଆମର। ଦୁର୍ଗା ପୂଜା ଆମର ଘରେ ଆମ ଘରେ ଆମର ଆ ଯେମିତି ଇଷ୍ଟ ଦେବୀ। ହୁଅନ୍ତି ଆମର ଦୁର୍ଗା ମାତା ଆଉ ସେଇଟା ଆମ ଘରେ ପାଳନ କରାଯାଏ।
ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା। ଆଉ ପୁରୀ ଆସି ପୁରୀ ଗଲଣି ଆସୁଛି ତ ଆଗକୁ ରଥ ରଥଯାତ୍ରା ବୁଲିବା ପାଇଁ।
ମୁଁ ପ୍ରାୟ ମତେ ଯେତେ ବର୍ଷ। ହେଇ ଗଲାଣି ମୁଁ ଛୋଟ ବେଳୁ ରୁ ଆଜିଯାଏ ମାନେ ମୁଁ ପୁରୀ ଦେଖିନି ଭଗବାନ ଯୋଉ। କହନ୍ତି କଣ ଡାକୁ ନାହାନ୍ତି କି ମୁଁ ଭକ୍ତ ଟା ପରକ୍ଷା ନଉଛନ୍ତି କି।
ଲଗିନି ଆଉ ହଁ।
ନା ମୁଁ ବଡ ଭକ୍ତ ବଡ ଭକ୍ତ ନୁ ମୋର ଭଗବାନ। ପରିକ୍ଷା ନିଅନ୍ତି ନଉଚନ୍ତି ଏବେ କିନ୍ତୁ ଯିଦି କରିକ। କି ମୁଁ କଇଲି ପୁରୀ ନହେଲା ନାହିଁ ମତେ ଛତିଆ ନେଇକି ଦେଖେଇକି ଆଣ। ଆ ସେକେଣ୍ଡ ପୁୁରୀ ଯୋଉଟା କହନ୍ତି ଆଉ ମୁଁ ଛତିଆ ଦେଖି ଦେଇକି ଆସିଲି।
ଆଚ୍ଛା ଆଚ୍ଛା ଯୋଉ ଯାଜପୁର ରେ ଅବସ୍ଥିତ ଅଛି ସେଇ ସେଇ କଥା କହୁଛନ୍ତି। ଆଚ୍ଛା ଆଚ୍ଛା ଆମେ ବି ଏଇ ସାଙ୍ଗ ହଁ କୁହନ୍ତୁ।
ଆମର ବନ୍ଧୁ ବାନ୍ଧବ ସେଇଠି ଅଛନ୍ତି ପୁରା ଛତିଆ ପାଖରେ।
ଆଚ୍ଛା।
ମୁଁ ଯାଇକି ଦେଖି ଦେଇକି ଆସିଲି ଭଲ ଲାଗିଲା ମାନେ ମତେ ଜାଇଁ ଭଗବାନଙ୍କୁ ସେଠି ଦେଖିଲି। ଲି ବହୁତ୍ ଡର ଲାଗିଲା ଯେମିତି ଯୋଉ ବଡ ବଡ ଖଣ୍ଡା ଧରିକି ଆସନ୍ତି। ସତରେ ବି ଆଉ ସେମିତି ହବ, ହଁ ହଁ କଳକି ଅବତାର ନେବେ ବାର ହାତ ତ ଖଣ୍ଡା ଯେମତିି ବୁଲିବ।
ଭଲ ଲାଗିବ ଭଲ ଲାଗେ ବହୁତ ଆମେ ବି ଯାଇଥିଲୁ ଏଇ ସାଙ୍ଗସାଥି ଆମର ଗୋଟେ ପିକନିକ ଥିଲା। ଆମେ ଯାଇଥିଲୁ ଆମେ ଢେଙ୍କାନାଳରେ ଆମ। ଆମର ଯୋଉ କପିଳ କପିଳାସ ମନ୍ଦିର ଅଛି।
କପିଳାସ ତ ମୁଁ ବହୁତ ଥର ଯାଇଛି, ମାନେ ଛୋଟରୁ ଯୋଉ। ବଡ ହେବା ପର୍ଯ୍ୟନ୍ତ ବହୁତ ଥର କପିଳାସ ଯାଇଛି, ପାହାଚ ଚଢିକି ଯାଇଛି, ସବୁଠୁ। ମାନେ ଡେଞ୍ଜର ରାସ୍ତା ନା, ବାର ବାଙ୍କ ରାସ୍ତା ବହୁତ। ବିପାଦପୂର୍ଣ୍ଣ ନା ସେଇ ଘରେ ବି ମୁଁ ଯାଇଚି ମତେ ସେ ତ ଯିବାକୁ ଭଲ ଲାଗେନି, ଭଗବାନ କଣ ପାଇଁ ସେଇ ଜାଗାକୁ ବାଛିଲେ ରହିବାକୁ ମୁଁ ଭାବୁଚି।
ଆଛା ଆଛା କିଛି ନାହିଁ ଭଗବାନଙ୍କ ଇଏରେ କଣ ଯୋଉଠି ଯିଏ ବି ଅଛନ୍ତି ସୁଖ ଖୁ ସିରେ ରୁହନ୍ତୁ, ସୁକ୍
ଏନ୍ତୁଡି ସୂତା ଏନ୍ତୁଡି ଶାଳ ଯାକେ ଦେଖ ଦେଖେ ଆଉ ତାଠୁ ଅଧିକା ଆଉ ଯାଇପରିବିନି।
ହଁ ନା ଆମେ ଯେ ଯାଇଥିଲୁ ସାଙ୍ଗସାଥି, ଆ କିଛି ତ ବହୁତ ଦିନ ପରେ ଆମେ ଦେଖା ହଉ ଯାଇଥିଲୁ ପିକନିକ। ସେଠି ଦର୍ଶନ କଲୁ ଶିବଙ୍କୁ ଦର୍ଶନ କଲୁ କପିଳାସ ରେ, ତାପରେ ଆସିକି ଆ ସେଇ ଆମର ଯୋଉ ଯୋଉ କୋଇଲି ଦ୍ୱିତୀୟ ପୁରୀ ଆ ଛତିଆ ସେଠାରେ ଦର୍ଶନ କଲୁ ବହୁତ ସମୟ ଯାଜପୁରରେ ଆସିକି। ଆଉ ତାପରେ ଖାଇବା ପିଇବା କରିକି ଆସିକି ପୁଣି ସାଙ୍ଗସାଥି ଯେ ସବୁ ଥିଲୁ। ନିଜ ନିଜର ଘରକୁ ଫେରିକି କଲୁ ଆଉ।
ହୁଁ ମୁଁ ତ ଏଥେ ତୀର୍ଥ ଜାଗା ବିଷୟରେ ମୁଁ ଏତେ ମୋର ଯେମିତି ଜ୍ଞାନ ନାହିଁ, ମୁଁ ତ ଦେଖିନି ଏତେ ତୀର୍ଥ ଜାଗା। ଆ ଏମିତି ଦି ତିନି ଜାଗା ଦେଖିଚି ଯେମିତି ଏବେ ଦେଖିଚି ଛତିଆ ଦେଖିଲି। କପିଳାସ ବହୁଥର ଦେଖିଚି, କପିଳାସ ପାଖରେ ସାହି ଆଶ୍ରମ ଅଛି ଯାଇ
ହଁ ହଁ ହଁ ଯାଇ ସେଇ ଉପରେ ଯୋଉ ଥାଏ ସେଇଠି ଆଶ୍ରମ ଗୋଟେ ଥାଏ।
ଆଶ୍ରମ ଟା ଗଲେ ବହୁତ ଶାନ୍ତି ଲାଗେ କାହିଁକି ମତେ ସାଇ ଆଶ୍ରମରେ। ବଢିଆ ଲାଗେ।
ଆଚ୍ଛା ଆଚ୍ଛା ସେ ଭଲ ଭଲ ଯାହା ହଉ ଧାର୍ମିକ ଜାଗାରେ ହିଁ ବହୁତ ଶାନ୍ତି ଲାଗେ। ନିଜ ମାଇଣ୍ଡକୁ ଗୋଟେ ଭଲ ଲାଗେ ଗୋଟେ ଇଏ।
ସେତିକି ଗଲା ପରେ ମାନେ ମନ ଭିତରେ କିଛି ରହିନ ଥାଏ, ଯେନ୍ତି ଯେନ୍ତି କହନ୍ତି ନି ନକାରତ୍ମକ ମନୋଭାବ ରହେନି ସେମିତି ସକାରାତ୍ମକ ମନୋଭାବ ପ୍ରବେଶ କରିଥାଏ।
ଭଲ ଲାଗେ ବହୁତ ଭଲ ଲାଗେ ସେ ସବୁ ଜାଗା ବୁଲାବୁଲି ଇଏ କଲେ ଇଏ କଲେ ବହୁତ ଭଲ ଲାଗେ, ଆଉ ତମର ହଁ ସ୍କୁଲର ସାଙ୍ଗମାନଙ୍କ ସହ କଥା ହୁଅ ଏବେ ବି?
ସ୍କୁଲ ସାଙ୍ଗ ମାନେ ମାନେ ଆ ତାଙ୍କୁ ତ ଭୁଲି ହବନି। ସ୍କୁଲ ସାଙ୍ଗ ଏବେ ସମସ୍ତେ ବି କଥା ହଉଚନ୍ତି।
ଆଚ୍ଛା ସବହୁତ ବହୁତ।
ତାଙ୍କୁ ବି କେମିତି ଭୁଲିବା ଯାହା ସାଙ୍ଗରେ ଛୋଟ ରୁ ପୁରା ସପ୍ତମ ଦଶମ ଯାଏଁ କି ଆମେ ପଢିଚୁ ତାଙ୍କୁ ତ କେବେ ବି ଭୁଲି ହବନି, କଲେଜ ଯାଏଁ ଯେ ସାଙ୍ଗ ସମସ୍ତେ ମାନେ ବୁଲିବାକୁ ଯାଇଚନ୍ତି କେବେ ସ୍କୁଲ ଲାଇଫ ସାଙ୍ଗମାନେ କେବେ ଭୁଲି ପାରିବନି। ଏବେ ବି ଏବେ ଆମର ଯେମିତି କରିଥିଲା ଫିଷ୍ଟ ଫିଷ୍ଟ ଚାଲିଥିଲା ସବୁ ସାଙ୍ଗ ମାନେ ଆସିଲେ ଭଲ, ଭଲ ମସ୍ତି କଲୁ।
ହୁଁ ହୁଁ।
ଭଲ ଲାଗିଲା ଦେଖିକି ସେମାନଙ୍କୁ ଖୁସି ଲାଗିଲା।
ଖାଇବା ପିଇବା ଫିଷ୍ଟ ରନ୍ଧାକରିବା ଏମିତି ସବୁ କରିକି ମଜା ମସ୍ତି
ହଁ ଆମର ହେଲାଣି ବହୁତ ଥର ହେଲାଣି ଆମେ କେବେ ଆଇଁଷ ଉପରେ କେବେ ହେଇନି ଆମର ସବୁବେଳେ ମନ୍ଦିରରେ ହଉଚି। ଆଉ ଏବେ କିନ୍ତୁ ଉଁ ଚାରି ଦିନ ଆମେ ହୁଁ ଆମ ପାଖରେ ଯେତିକି ପଇସା ଅଛି ଆମ ଏବେ ପଳେଇବୁ କୋଉ ତୀର୍ଥ ଜାଗା ଗୋଟେ ପିକନିକରେ ଯିବୁ।
ହୁଁ ହୁଁ ହୁଁ ହୁଁ ଭଲ ବହୁତ ବହୁତ ଭଲ ହୁଁ ମାନେ ଆଇଡ଼ିଆ ତମର ବହୁତ ଭଲ। ଏମିତି ବୁଲାବୁଲି କର ଇଏ କର କୋଉଠି ଭାବିଛନ୍ତି ଯିବା ପାଇଁ କୋଉଠି ଜାଗା ଭଲ ଲାଗେ। ଅହ
ମୁଁ ତ ମୋ ସାଙ୍ଗ ମାନଙ୍କୁ କହିଦେଇଛି ତମେ ଯୋଉଠିକି ଯାଉଛ ଯାଅ କିନ୍ତୁ ଯେବେ- ଯେବେ ପୁରୀ ଯିବା ମତେ ତମେ କହିବ ମୁଁ ନିଶ୍ଚୟ ଯିବି। ଯେତେ କାମ ଥାଉ ବି ମତେ ପୁରୀ ଗଲା ବେଳେ ନିଶ୍ଚୟ ଡାକିବ
ହଁ ହଁ ହ। ପୁରୀ ଗଲେ ହିଁ ବହୁତ ଭଲ ଲାଗେ ଆଗକୁ ରଥଯାତ୍ରା ଆସୁଛି।
ନା ରଥଯାତ୍ରାରେ ଯିବିନି ରଥଯାତ୍ରାରେ ବହୁତ ଭିଡ ଚାପି ଚୁପିକି ମରିଯିବି ଯେମତି ଏବେ ଚାଲିଥିଲା କୁମ୍ଭ ମେଳାରେ ସବୁ ମରିଯାଇଥିଲେ। ନିଜକୁ ଟିକେ ସତ କହିବାକୁ ଗଲେ ମୋ ଜୀବନକୁ ମତେ ଭାରି ଲୋଭ ଲାଗେ। ବେଳେ ବେଳେ ତ ମୁଁ ବସିକି ଭାବେ ମୁଁ କେମିତି ମରିବି।
ହୁଁ ହୁଁ ହୁଁ ସେଇଟା ଭଗବାନଙ୍କୁ
ତା ବେଳେବେଳେ ପୁଣି ଭାବେ ମତେ ଏ ମୁଁ ଶୋଇଥିବା ଅବସ୍ଥାରେ ମରିଯାଆନ୍ତି ଆଉ ସକାଳୁ ମାନେ ମତେ ଲୋକ ଦେଖନ୍ତେ ମୁଁ ମରିଯାଇଛି। ସେମିତି ଏବେ କର୍ମ କରିବାକୁ ପଡିବ ଭଲ କର୍ମ
ହଁ ଭଗବାନଙ୍କୁ ସେତିକି ଆମେ ଡାକିବା ଦରକାର ଆମର ଭକ୍ତି ଭାବ ସେତିକି ରହି ରହିବା ଦରକାର ଭଗବାନ ପ୍ରତି ହେଲେ ସିଏ ତାଙ୍କ ଆଶୀର୍ବାଦରୁୁ କଣ କେମିତି ଆମେ କରିବା କଣ ନାହିଁ। ସେଇଟା ଦେଖିବାକୁ ମିଳିବ ଆମକୁ ଆଉ
ହୁଁ-ଉ ଭକ୍ତିରେ ଭଗବ ନ ତମେ କୋଉ ଠାକୁରଙ୍କୁ ବିଶ୍ଵାସ କର ଅଧିକ
ହୁଁ ଭଗବାନ ବହୁ ମାନେ ବହୁତ ସମସ୍ତଙ୍କୁ ତ ଭଗବାନ ତ ମାନେ ଗୋଟିଏ ଉ ଇଏ କରେ ଅଧିକା କ୍ରିଷ୍ଣଙ୍କୁ ଟିକେ ମାନେ ମୋର ଅଧିକା କ୍ରିଷ୍ଣଙ୍କ ପ୍ରତି ବହୁତ ଟିକେ ଭକ୍ତି ତାଙ୍କର ଯୋଉ ମାନେ ଯାହା ବି ସବୁ ଲୀଳା ଇଏ ସେମିତି ଟିକେ ବି ଭଲ ଲାଗେ ମତେ ଆଉ ମୁଁ
ଛୋଟବେଳର ଭଗବାନଙ୍କର ଯୋଉ ଶ୍ରୀକୃଷ୍ଣଙ୍କର ଲୀଳା ସେଟା ଶୁଣିବାକୁ ବହୁତ ଭଲ ଲାଗେ ମୁଁ ବି ଯେମିତି-ଇ ପ୍ରବଚନ ଦଉଛନ୍ତି ଅନିରୁଦ୍ଧ ଚାରି ହ ଜଣ ପ୍ରବଚନ ଦିଅନ୍ତି ତାଙ୍କ ତାଙ୍କର ପ୍ରବଚନ ମୁଁ ବହୁତ ଶୁଣେ ଭଗବାନ୍ ଷୟରେ କୃଷ୍ଟଙ୍କ ବିଷୟରେ ମତେ ଅଧିକ ଶୁଣିବାକୁ ଭଲ ଲାଗେ।
ନିହାତି ନିହାତି ନିହାତି ନିହାତି ବହୁତ ଭଲ ଲାଗେ ସେ ସବୁ ଶୁଣିଲେ ଆମ ହଁ ମାନେ ଜୀବନରେ ଆଗକୁ ବଢ଼ିବା ପାଇଁ ବହୁତ ସାରା ମାନେ ରାସ୍ତା ଖୋଲିଯାଏ ଯେ ଏଇଟା କରିବ ଏଇଟା କରିବନି ଏଇସବୁ ବହୁତ ସାରା ଜିନିଷ ଇଏ କରିଥାଏ ଆମ ଜୀବନରେ
ଆଉ ଖାଇବା ଘରେ କଣ ହଁ କୁହ?
ହଁ ଆଚ୍ଛା ମୋର ହଁ ଇଏ ତୁମ ସହ କଥା ବି ଭଲ ଲାଗିଲା ରଖୁଛି। ତେ ପରେ କଥାହବା ଧନ୍ୟବାଦ୍।
ତ